ହ୍ୟାଲୋ। ଏଇଠୀ ବସିଥିଲି ତମେ?
ଶୁଭା ଗଲାଣି।
ତମେ କଣ କରୁଥିଲ?
ମୋର ନା ରୋଷେଇ ସରିଲା ଜେସ ପ୍ରେସ ଟିକେ ନଉଛି।
ହଁ ମୁଁ ବି ତ ଏଇନା ରୋଷେଇ କରିଛି ଆଉ।
କଣ ରୋଷେଇ କରୁଛ ଆଜି?
ଆଜି ଭାତ ଆଉ ଜହ୍ନି ଆଉ ଓ ଆଳୁ ଭଜା ଆଉ ପୋଟଳ ତରକାରୀ ଆଉ।
ଆଛା ଜହ୍ନି ଆଳୁ ଭଜା କଣ ନ୍ କୁହ କୁହ।
ମୋର ଆଜି ସତ୍ ଫୋର୍ ସଟର୍ଡେ କୋ ଛୁଟି ଅଫିସ ତ।
ଆଚ୍ଛା ଛୁ
ଓହୋ!
ସେ ଜହ୍ନି ଆଳୁ ଭଜା କଣ କେମିତି କରନ୍ତୀ ମୁଁ ନୂଆରେ ଶୁଣୁଛି ଜହ୍ନି ଆଳୁ ଭଜା।
ଜହ୍ନି ତାକୁ ପୁରା କଣ କହିଲ ଛୋଟ ଛୋଟ ଜହ୍ନି ଯୋଉ ଛୋଟ ଛୋଟ ଜହ୍ନି ଆସେ? ସେ ପୁରା ଦି ଫାଳ କରିଦବ ତା ଆଳୁ ପୁରା ସରସରୁ ଭାଜି ଦବ ହେଲା।
ହଁ ହଁ।
ତ ତାକୁ ଯେମିତି ଭାବୁଛନ୍ତି ଯେମିତି ଆମ ଆଳୁ ଯେମି ସେମିତି ଭାଜିବ ସିଏ ହେଇ ଗରମ ମସଲା ଟିକେ ପକେଇବ ହେଲା। ତାରେ ଟେଷ୍ଟି ଆଉ ମତେ ଜହ୍ନି ବହୁତ୍ ପସନ୍ଦ ନା। ମୁଁ ଏମିତି କରି
ଆଚ୍ଛା
ମାମା କରେ ମତେ ଖାଇବାକୁ ଦିଏ ପିଆଜ ପକେଇବ। ପିଆଜ ଗୋଟେ ଦିଟା ଜହ୍ନି ଆଉ ଆଳୁ ତ ପିଆଜ ଟିକେ ଟିକେ ମାନେ ବେଶୀ ମାନେ ପୋଡ଼ି ନଥିବ ଟିକେ କଞ୍ଚାଳିଆ ଥିବ ତ କରିବ ଭଲ ଲାଗିବ।
ଆଚ୍ଛା। ଆଉ ପୋଟଳ ବନେଇଥିଲ ଆଉ କଣ ଡାଲି କିଛି ନାହିଁ?
ପୋଟଳ ତ ତରକାରୀ କରିଦେଇଛି ନା ସେଥିପାଇଁ ଆ ଡାଲି
ଆଚ୍ଛା ଝୋଳରେ ଆଚ୍ଛା ଆଚ୍ଛା।
ତମର ଆଜି
ମୁଁ ଆଜି ବନେଇଥିଲି ହଁ ମୁଁ ବନେଇଥିଲି ଭାତ, ଡାଲି ଆଉ ମୁନିଆ ମୁନିଆ ମୁନିଆ ଜାଣିଛ ନା? ଛୁଇଁ ଜୋଉଟା ଛୁଇଁ କହନ୍ତି। ଛୁଇଁ ହଁ ଛୁଇଁ ମ ମଟର ଆଳୁ ତରକାରୀ ଆଉ ଆଳୁ ଚକଟା।
ହଁ ମାନେ ଛୁଇଁ ହେଇ ଯୋଉ କଷିଟା ଯୋଉ ଛୁଇଁ ହେଇଥିବ ତା ତାୱରେ ଭଜା ହେଇଥିବ ବେସର ଦେଇକିନା ଯଉ ଛୁଇଁ ଆଳୁ। ତାୱାର ଭଜେଇ ଦେଇନା ନା ମାନେ ଯେମିତି ତରକାରୀ ହୁଏ
ସିଏ ବେସର କେମିତି କରନ୍ତି?
ସେ କଣ କହିଲ ଆମର ଯୋଉ ସୋରିଷ ସୋରିସ ଆ ସୋରିଷ ରୁ ସୋରିଷ ଆଉ ଏରା କଣ କୁହନ୍ତି ଜିରା ସେୟାକୁ କଣ ମାନେ ଭିଜେଇକିନା ବାଟି ସେରାକୁ ସେ ବେସର ହେଇଗଲେ ତ ଆମେ କଣ କ
ଆଚ୍ଛା।
ଫାଷ୍ଟେ ଯଉ ଅ ସେଟାକୁ ସିଝେଇଦବା ମାନେ ଆଳୁ ଆଉ ଛୁଇଁକି ସିଝେଇବା ଟିକେ। ମାନେ ବେଶ ସିଜେଇବାନି ବିରିୟାନୀ କରୁଚେ ଚାଉଳା ଟାକୁ ଅଧା ସି ସେମତି ତାକୁ ବେସର ପେଷ୍ଟଟା ତାକୁ ତାୱାରେ ଏଇମିତିଆ ମାଛଭଜୁଛେ ତାୱାମାଛ ସେମିତି ଭାଜିବ ଆଉ ତେଲ ପକେଇକିନା ଆଉ। ସେକିବି ଆଉ।
ଆଛା ତ କଣ ଆଳୁ
ସେ ପୁରା କସି
ଓ ଯୋ ଆଳୁ ଆଉ ଯଉ ଛୁଇଁ କୁ କଣ ସିଝେଇ ଦେବେ ନା ଏମିତି ଡାଇରେକ୍ଟ ସେଇଥିରେ ହିଁ ସେ ବେଶର ରେ ଇଏ କରି
ଛୁଇଁ କୁ ହଳଦୀ ପାଣିରେ ସିଝେଇବ ହଳଦୀ ପାଣି ରେ ସିଝେଇକିନି ସେରା ଅଧା କଞ୍ଚା ଦର ହେଇଥିବ ତାକୁ ବାହାର କରିଦବ। ଆଉ ତାକୁ ବେଶର ଯୋଉ ବେଶର ଥିବ ତାକୁ ସେ ରେ ଗୋଳେଇ ଦବ ତାପରେ ତାୱା ଭାଜିବ ଆଉ ତେଲ ପକେଇକିନା
ଆଚ୍ଛା।
ହୁଁ।
ମୁଁ ମୁଁ ବନେଇକି ଦେଖିବି ମୁଁ କେବେ ମାନେ ମୁଁ ଶୁଣିଚି ମୁଁ କେବେ ବନେଇନି ଆଉ ସେ ଯୋଉ ଗୋଟେ ଥାଏ ଣା ଯୋ ଦହିରେ କଣ ଆମ୍ବୁଲ ପକେଇ କରନ୍ତି।
ଦହି ଆମ୍ବୁଲ। ଯେମିତି ଆମର ଦହି ଯେମତି ଆମର ଛୁଙ୍କ ଦିଆଯାଏ ହେଲା ଦହି ହିନ ଦହି ପଖାଳ ଯାଏ ଛୁଙ୍କ ଦିଆଯାଏନି କି ସେମିତି କରିବ ସେମିତି କରିକିନା ଆମ୍ବୁଲ ପକେଇବ।
ହଁ।
ସେମିତି କରିକି ଆମ୍ବୁଲ ପକେଇବ ସେଇତିରେ ବେସର ପକେଇବ ଯେମିତି ସୋରିଷ ଜିରା ସେଟା ଟିକେ ପକେଇବ। ତାକୁ ଟିକ ଫୁଟେଇବା ଛାଡିବ ତମେ ହଁ ଯିଏ ରାଗ ଖାଇବ ଖାଇବ ରାଗ ପକେଇବ ଯିଏ ମିଠା ଖାଇବ ଚିନି ପକେଇବ।
ଆଚ୍ଛା। ତ ଆମର ବେସର କଣ ହୁଏ ନା ଆମର ମାନେ ଅଲଗା ଇଏରେ ବେସର ହୁଏ। ଏ ଜୋ ଭେଣ୍ଡି ଭେଣ୍ଡି ଭେଣ୍ଡି ପୁନିଆ ବେସର ହୁଏ। ଆଉ ବାଇଗଣ ବେସର ହୁଏ, ବଡି ଜାଣିଥିବେ ବଡି? ଆମର ବଡି କୁହନ୍ତି। ଏ ଯୋଓ ବୋଇତାଳୁ ବିରି ମିଶେଇ ଯୋଉ ବଡି କରନ୍ତି ସେଇଟାକୁ କନ କୁହନ୍ତି? ବୋଢ଼ି କୁହନ୍ତି ବୋଧେ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।